ହଁ
ହଁ ହଁ
ହଁ ହଁ
ଆଉ କଣ କରୁଛୁ?
ହଁ ମୁଁ ଏଇ ବସିଥିଲି ଆଉ।
ହଁ ଖାଇସାରିଲୁଣି?
ହଁ ହଁ ମାନେ ସକାଳେ ଖାଇଥିଲି ଆଉ ତାପରେ ଏଇଠି ଆମର ଟିକେ ଭୋଜି ଅଛି ତ ସେ ଶ୍ରାଦ୍ଧ ଅଛି ସେଇଠି ଯିବି ଖାଇବି ଆଉ, ହୁଁ ଆଉ ତୁ କଣ କରୁଥିଲୁ?
ମୁଁ ବି ଏମିତି ବସିି ଫୋନ ଦେଖୁଥିଲି ଆଉ।
ଅହ, ହଁ ହଷ୍ଟେଲ କଥା ହଷ୍ଟେଲରୁ ଖାଇବା ଆସିବ ଆଉ
ହଁ ସେଇଆ କିଛି ଚିନ୍ତା ନାହିଁ ବସ ଯାହା କରୁଛ କର ଟାଇମ ହେଲେ ଖାଇଦବ।
ହୁଁ କିନ୍ତୁ ଏଇଆ ସେଥିରେ ସ୍ଵାଦ ନାହିଁ ଆଉ।
ହଁ ହଁ ବାଧ୍ୟ ଖାଇବା ପାଇଁ ଆଉ।
ହୁଁ
ହୁଁ
ଆଉ ଘରେ ସମସ୍ତଙ୍କ ଦେହ ଭଲ?
ହଁ ହଁ
ହୁଁ
ଆଉ ତୋର?
ହଁ ମୋର ଏଠି ସମସ୍ତଙ୍କ ଦେହ ଭଲ ଆଉ। ଆଉ ତୋର ସେ ଯୋଉ ସାନ ଭାଇ ତା ଖବର କଣ?
ହଁ ତା ଖବର ଏମତି ଭଲ ଆଉ ସ୍କୁଲ ଯାଉଛି, ଟିଉସନ ଯାଉଛି।
ହୁଁ ତା ସହିତ କଥା ହେଇନୁ?
ନା ନା ଆସିଲା ଦିନଠୁ କଥା ହେଇନି, ସିଏ ବହୁତ ବିଜି ଲୋକ ସିଏ ତା ତାକୁ ଟାଇମ ହଉନି ମୋ ସହିତ କଥାହବା ପାଇଁ ସିଏ
ଓୋ ହୁଁ ଆଉ ଆଉ କଣ? ସକାଳୁ କଣ ଖାଇଥିଲୁ?
ସକାଳେ ଆମର ହଷ୍ଟେଲରେ ଦେଇଥିଲେ ଭାତ ଡାଲି ଭଜା ଆମର ତିନି ଟାଇମ ହଷ୍ଟେଲରେ ଖାଇବା ଦିଅନ୍ତି। ସକାଳ ଟାଇମ ଭାତ ଦିଅନ୍ତି ଖରାବେଳେ ବି ଭାତ ଦିଅନ୍ତି ରାତିକୁ ରୁଟି ଦିଅନ୍ତି।
ସକାଳେ ଭାତ ଖାଉଛ କିଛି ଅସୁବିଧା ହଉନି କାହାର
ଅସୁବିଧା ହଉଥିଲା ଯେ ହେଲେ ପିଲା ଏଠି କିଛି ମାନେ ଅ ଯାହାଟା ରୁଟିନ ସେଇୟା ଚାଲିବ ଚେଞ୍ଜେସ କିଛି ହବନି। ତ ସେଥିପାଇଁ ପିଲା ବାଧ୍ୟ ଖାଇବା ପାଇଁ ଆଉ କଣ କରିବି।
ହଁ ସକାଳେ ଭାତ ଖାଇବାକୁ ଇଛା ହବନି? ତାପରେ ଭାତ ଖାଇଲେ ନିଦ ଲାଗିବ ପଢେଇବାକୁ ଯାଇଥିବ ସେଠି କଣ ନିଦ ଲାଗିବ।
ସେ ବି ଶୀତ ଦିନେ ତ ଅଧିକା ବାଧେ ସକାଳୁ ଉଠି ଭାତ ଖାଇଲେ।
ସେଇ ୟା
ହ
ଆଉ ତମ ତମର କେତେ ଜଣ ରୁମ୍ ମେଟ।
ହଁ ଜଣେ ଗୋଟେ ରୁମ ତ ସେଥିପାଇଁ।
ଓହୋ ଭଲ ମାନେ ପଢାପଢି ପାଇଁ ଭଲ ସେମିତି କିଛି ଅସୁବିଧା ହଉନଥିବ। ପାଟି ଫାଟି ବି ଏତେ ହଉନଥିବ ହୁଁ ଆଉ?
ଆଉ ତମର ତମେ କୋଉଠି ହଷ୍ଟେଲରେ ଯେତେବେଳେ ରୁହ ତମର କେତେ ଜଣ ରୁମ ମେଟ ଅଛନ୍ତି।
ଆମର ତ ଏଟା ଟିକେ ମାନେ ବଡ ହଲ୍ ଭଳିଆ ରୁମ୍ ତା ଦେହେରେ ସାତ ଜଣ ରୁହନ୍ତି। ଆ ସବୁ ତ ବଡ ପିଲା ମୁଁ ହିଁ ଥିଲି ଜୁନିୟର ସମସ୍ତଙ୍କଠୁ। ଏଇଥର ସମସ୍ତଙ୍କର ସରିଗଲା। ତ ସମସ୍ତେ ପଳେଇ ଯାଇଛନ୍ତି। ଆଉ ଏବେ ସବୁ ନୂଆ ପିଲା ଆସିଛନ୍ତି ଆଉ ନୂଆ ପିଲା ସେଇ
ହ୍ୟାଲୋ
ହୁଁ।
ତମେ ମତେ ଖୁଦରୁକୁଣୀ ଓଷା ବିଷୟରେ କହିଥାନ୍ତ ବା?
ହୁଁ ସେଇଟା ତ କହିଥିଲି। ତାର ଷ୍ଟୋରି ଏଇଟା ରହୁଛି କି ଏଇ ତପୋଇ। ମାନେ ବହୁତ ହଇରାଣ କରୁଛନ୍ତି ତା ଭାଉଜ ମାନେ ତା ସାନ ଭାଉଜକୁ ଛା ଛାଡିକି ଆଉ ତାପରେ ଏମିତି ସେ ଜଙ୍ଗଲରେ ଛେଳି ଫେଳି ଚୋରାଚୋରି କରେ। ସେଠି ଏମିତି ଦେଖିଲା କିି ଝିଅ ମାନ ସବୁ ଓଷା କରୁଛନ୍ତି। ଆଉ ଖୁଦରୁକୁୁଣି ତାଙ୍କ ନା ଏଇଥିପାଇଁ କାରଣ ଆଗରୁ ତାଙ୍କୁ ଖୁଦ ଦେଇକି ପୂଜା କରୁଥିଲା।
ଅ ହୋ।
ସେଇଥିପାଇଁ ଆଉ ତାପରେ ସେଉଠୁ। ସେ ସେଠି ଦେଖିଲେ ସେ ଦେଖିକି ତା ଭାଇମାନଙ୍କ ପାଇଁ ପୂଜା ଫୂଜା କରେ। ଆଉ ତାପରେ ଥରେ ଏମିତି ସେଇ କହୁଥିଲି ତାର ଗୋଟେ ଛେଳି ଛୁଆଟେ ତା ନା ଘରମଣି। ସିଏ ହଜି ଯାଇଥିଲା ତା ଭାଉଜମାନେ ତାକୁ ବାଡା ବାଡି କଲେ। କି ଛେଳି ଛୁଆ ଆଣିକି ତୁ ଦେ ନହେଲେ ତୁ ଘରକୁ ଆସିପାରିବୁନି। ସେଇଥିପାଇଁ ସେ କଣ କଲା ନା ଗଲା ସେଠି ତାପରେ ରାତି ହେଇଗଲା କିନ୍ତୁ ସେ ଛେଳି ଛୁଆଟାକୁ ପାଇଲାନି। ତାପରେ ସେଠୁ ସେ କଣ କଲା ନା ଯାଇ ଗଛ ଉପରେ ମାନେ ଡରରେ ବାଗ ଘ ଭାଲୁ ଯେହେତୁ ଜଙ୍ଗଲ ଡରିକି ଯାଇ ଗଛ ଉପରେ ବସିଥିଲା ବସିକି କାନ୍ଦୁଥିଲା। ତା ଭାଇ ମାନେ ଯେତେବେଳେ ଫେରିଲେ କଇଲେ କାନ୍ଦୁଚି କିଏ ଝିଅ ଟା ଏତେ ରାତିରେ। ତାପରେ ସଉଠୁ ଦେଖିଲା ବେଳକୁ ଅ ତାଙ୍କ ଭଉଣୀ ଥିଲା ତ ତାପରେ ସେ ତ ରିଲେ କି କଣ ହେଇଛି କଣ ନାଇଁ ଅସୁବିଧା କଣ? ତାପରେ ସେ ସେଠୁ କହିଲା କି ତା ଭାଉଜ ମାନେ ଏମିତି ଗୋଟେ ବ୍ରାହ୍ମଣୀ ସ୍ତ୍ରୀ ଲୋକଠୁ ଶୁଣିକି ଏମିତି ସବୁ ହଇରାଣ ଫଇରାଣ କଲେ। ତ ତା ପରଠୁ ତାପରେ ତା ଭାଇ ମାନ ତାକୁ ନେଲେ ତାପରେ ଏଇ ବୋଇ ତ ବନ୍ଦାଇବା ସମୟକୁ ଡାକିଲେ ସବୁ ସବୁ ମାନେ ତାଙ୍କ ସ୍ତ୍ରୀ ମାନେ ଆସିବେ ଏଠି ମୁଣ୍ଡର ଓଢଣୀ ଦେଇକି ବସିଥିଲେ ତାଙ୍କ ସାନ ଭଉଣୀ ତଅପୋଇ ସେ ସେଠୁ ସବୁ ଭାଉଜ ଆ ଲେ ଇଏ ସେଠୁ କଣ କଲେ ନା ପୂଜା କରିବାକୁ ଆସିଥିବେ ଏଠୁ ପୂଜା କରିକି ଓଢ଼ଣା ଟେକି ଦେଲେ ସେ ସେଠୁ କଣ ତାଙ୍କ ନାକକୁ କାଟି ଦଉଥିଲେ। ହେଲା ତାପରେ ଯେତେଳେ ସାନ ଭାଉଜ ଆସିଲେ ସାନ ଭାଉଜ ତାଙ୍କୁ ପୂଜା କଲେ ତାପରେ ସେ ତାଙ୍କୁ ଏମିତି କୁଣ୍ଢେଇକି ମାନେ କାରଣ ତାଙ୍କ ସାନ ଭାଉଜ ତାଙ୍କର ସବୁ ମାନେ ମାନେ ସବୁ କାମରେ ସାହାଯ୍ୟ କରୁଥିଲେ। ତାଙ୍କୁ ଭଲ ଖାଇବାକୁ ଦଉଥିଲେ। ସେମାନେ କୋଉଠି ପାଉଁଶ ଭାତ ଫାତ ଦେବେ ଇଏ କିନ୍ତୁ ଭଲ ମାନେ ନ ଭଜା ଛଅ ତରକାରୀ କରିକି ତାଙ୍କୁ ଦଉଥିଲେ। ତାପରେ ସେବେଠୁ ଏଇ ପୂଜା ଟା କରନ୍ତି ଭାଇ ମାନଙ୍କ ପାଇଁ ମାନେ ମାନେ କି ଭାଇ ମାନଙ୍କର ଆଉ କେମିତି ଭଲ ହଉ କାରଣ ଭାଇ ମାନେ ଆମକୁ କୁ ସବୁ କଥାରେ ହେଲ୍ପ କରନ୍ତି ଯୋଉଟା କି ଆମେ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁ। କି ଯୋଉଥିରେ ଅଛି କି ଭାଇ ମାନ ଆମର ସୁରକ୍ଷା କରିବେ। ତ ସେଇ ଏଥିପାଇଁ ଭାଇ ମାନଙ୍କର ସୁରକ୍ଷା ପାଇଁ ଏଇ ଓଷା ଟା କରାଯାଏ ଆଉ।
ଓହୋ।
ହୁଁ। ଆଉ ଆଉ କଣ ସବୁ ଓଷା କର?
ଆଉ ଆମର ସେଠି ନା ଆମ ମନ୍ଦିରରେ ଆମର ଦୋଳ ଇଏଟା ପୁରା ଭଲରେ କରନ୍ତି।
ଆମର ଏମିତି ଦୋଳରେ ଯୋଉ ଆମର କଣ କୁହନ୍ତି ମୋର ମନେ ପଡୁନି ତା ବିଭାନ ବିଭାନ ରେ ଯୋଉ ଠାକୁର ଆସନ୍ତି ତ ଆମ ଗାଁକୁ ହିଁ ସବୁ ଠାକୁର ଆସନ୍ତି। ପୁରା ସବୁ ଗାଁ ର ଅଲଗା ଗାଁ ମାନଙ୍କରେ ଏମିତି ଦଶ ବାରଟା ଠାକୁର ଆସନ୍ତି। ସେମାନେ ସବୁ ସାଙ୍ଗ ହେଇକି ବସନ୍ତି। ତାଙ୍କ ପାଇଁ ସବୁ ଭୋଗ ବହୁତ ପ୍ରକାର ଭୋଗ ଆସିଥାଏ। ମାଟି ହାଣ୍ଡି ମାଟିର ଏମିତି ପାତ୍ର ସବୁ ଆସିଥାଏ ଯୋଉଥିରେ କି ତାଙ୍କ ର ସବୁ ଖାଇବା ପାଇଁ ସେ ଜିନିଷ ଆସିଥାଏ ସେ ଜିନିଷ ପୁଣି ପୋଡା ହେବନି। ମାଟି ଜିନିଷ କଞ୍ଚା ଜିନିଷରେ ହିଁ ଖାଇବେ ତ ସବୁ ପ୍ରକାର ଫଳ ବି ଦିଆ ହୁଏ। ଆଉ ଉକୁୁଡ଼ା ଖଇ ଏସବୁ ଅଲଗା କିଛି ଭୋଗ ଏମିତି ହୁଏ। ସବୁ ଠାକୁରମାନେ ବସିବେ ଖାଇସାରିବେ ଖାଇସାରିଲା ପରେ ସମସ୍ତଙ୍କ ସାଙ୍ଗେ ଆମ୍ବ ବି ସବୁ ଦୋଳରେ ଲାଗିକି ଆସିଥିବ ସେ ଯୋଉ ବିମାନରେ। ଖାଇ ସାରିଲା ପରେ ଏମିତି ମ ମନ୍ଦିର ସାଇଟରେ ସମସ୍ତେ ବୁଲିବେ ଠାକୁର ମାନଙ୍କୁ କାନ୍ଧେଇଥାନ୍ତି ଲୋକମାନେ। ତ ତାଙ୍କୁ ଏମିତି ଧରିକି ତାକୁ ଏମିତି ଧରିକି ଚାରିପଟେ ବୁଲିବେ। ଠାକୁର ଏମତି ବୁଲି ସାରିଲା ପରେ ସେ ନିମନ୍ତ୍ରଣ ପାଇକି ଆସିଥିଲେ। ପୁଣି ଆମ ଠାକୁରଙ୍କୁ ନିମନ୍ତ୍ରଣ ଦେଇକି ଯିବ ଯେ ତମେ ଏଇ ଜାଗାକୁ ଆସିବ। ତ ଏଇଟା ଏମିତି ହୁଏ ଆମର।
ଭଲ। ଆମର ସେଇ ଦୋଳ ସମ କଣ?
ମାନେ ଆମର ଆମେ ଯେତେବେଳେ ଛୋଟ ହେଇଥାଉ ବଡ ହେଲେଥ ତ ଆଉ ଯାଉନୁ। ଛୋଟ ଯେତେବେଳେ ହେଇଥାଉ ଠାକୁର ଭୋଗ ଖାଇବେ ଆମେ ସେଇଠି ସବୁ ଥାଉ ଖାଇସାରିଲା ପରେ ସେ ଠାକୁର ତ ଭୋଗ ଆଗ ତ ଖାଆନ୍ତିନି ଠାକୁର ଖାଇ ସାରିଲା ପରେ ସେ ହାଣ୍ଡି ଗୋଟେ ଲେଖା ଆଉ ଘରକୁ ଆସେ। ସେ ଗୋଟେ ଲେଖା ହାଣ୍ଡି ଯେତେଳେ ଘରକୁ ଆସେ ସମସ୍ତଙ୍କ ଘର ଆମର ଭାଗ ବାଣ୍ଟ ହୁଏ ଯେତୁ ଆମର ଖଞ୍ଜାରେ ସବୁ କରୁ ତ ଭାଗ ହୁଏ ଏମ ତ ଏ ସବୁ ହାଣ୍ଡି ଆସିଥାଏ ତା ସାଇଟରେ ଯାହା ଭୋଗ ଥିବ ତେଣିକି ତାକୁ ଆମେ ଭାଗ କରିକି ନଉ। ଛୁଆମାନେ ତ ଆମେ ସେଇଠି ହିଁ ଖାଇଦେଉ ଛୁଆବେଳେ ଏବେ ଆଉ ହେଇଟା ହଉ ପଇଡ ବି ଆସିଥାଏ ଏମିତି କଟା ହେଇକି ଠାକୁର ଖାଇବା ବି ରଖତି ପାଣି ବେଲି।
ଓହୋ ତମର ରାଶି ବୁଡା ଫୁଡା ହୁଏନି ଯୋଉ ଗଉଡ ମାନେ ବୁଡା ବୁଡି କରନ୍ତିନି?
ନା ନା ସେଟା ତାଙ୍କର ସେ ଦୋଳବେଳେ କରନ୍ତି ପା କଣ ସବୁ କି ପୂଜା ଗୋଟେ କରନ୍ତି ମଇଷି ତୁଣ୍ଡ କୁ କଣ ଗୋଟେ କୁହନ୍ତି ସେ ପୂଜା କରନ୍ତି।
ହୁଁ।
ଏମିତି କଣ କରନ୍ତି ଗଉଡ ମାନଙ୍କର ଅଛି ତାଙ୍କର କଣ ଆମ୍ବ ପଡିକି ପୁରା ଦୋଳ ବେଳେ ଗୋଟେ ରୋଷେଇ ହେଲେ ଯାଇକି ସମସ୍ତେ ଖଟା ଖାଇବେ ନହେଲେ ଆମ୍ବ କେହି ଆଗୁଆ ଖାଇବେନି।
ହୁଁ ହୁଁ ହୁଁ।
ହୁଁଁ।
ଆଉ ଭୋଜି ଭାତ ବି ହୁଏ ଖାଇବାକୁ ଦିଅନ୍ତି ଆଉ ତା ପରଦିନ ହଁ ତାଙ୍କର ପୁରା ମଇଁଷି କ୍ଷୀର ଗାଈ କ୍ଷୀରରେ ଖିରି ହୁଏ ମାନେ ସେ କ୍ଷୀରିରେ ପାଣି ବି ପଡିଅନି।
ଓହୋ।
ପୁରା ପିଓର କ୍ଷୀରରେ ହବ ହେଟା ଠାକୁରଙ୍କୁ ଲାଗେ ତାପରେ ଆମକୁ ସବୁ ଦିଅନ୍ତି ଆଣିକି।
ହୁଁ।
ଓଡିଆ ହବାରେ ଏଇଟା ଫାଇଦା ମାନେ ବହୁତ ସାରା ପର୍ବ ଆଉ ବହୁତ ସାରା ଖାଇବା।
ଆଉ ଗୋଟେ ଗଉଡ ସାଙ୍ଗ ରହିବାରେ ବି ଫାଇଦା ଆମେ ଯେତେବେଳେ ସ୍କୁଲ ଟାଇମ ରେ ପଢୁଥିଲୁ ଆମର ବି ଗୋଟେ ସାଙ୍ଗ ଥିଲା। ତାଙ୍କ ଘରେ ଏମତି ଘି ପିଠା ହୁଏ ଅଲଗା ବି କଣ ପିଠା ହୁଏ କିନ୍ତୁ ଘି ପିଠା ମେନଲି ହୁଏ। ତ ସିଏ ପୁରା ସବୁ ସାଙ୍ଗ ମାନଙ୍କ ଘରକୁ ପୁରା ତାକୁ ପାର୍ସଲ କରିକି ପଠ ଠେ଼ଇଥାଏ।
ଓହୋ ହୋ ହଁ ସେଇଟା ତ ତାଙ୍କର ବହୁତ ହେଇକି ତାଙ୍କର ଘି ପିଠା ହୁଏ। ସେଇଆକୁ ସମସ୍ତଙ୍କୁ ଦିଅନ୍ତି ଘରେ ଘରେ। ଆମର ବି ଆମ ଘର ପାଖରେ ଯୋଉ ଅଛନ୍ତି ଗଉଡ ଘର ସେମାନେ ବି ଆଣିକି ଦେଇକି ଯାଆନ୍ତି ସମସ୍ତେ।
ହୁଁ।
ହୁଁ।
ହେନ୍ତି ଆଉ।
ଆଉ ଆଉ କଣ କଇବ?
ନା ନା ନା ହଉ ତମେ ତମ କାମ କର ଆଉ ହଁ।
ହଁ ହଁ ହଁ ହଉ ହଉ ତମେ ଯାଅ ମୁଁ ବି ଯା